ହ
ହଁ ଆଉ ମୁଁ କହିଲି ବନ୍ଦ କରିଦେଲ।
ନା ନା।
ମେସେଜ କରିଥିଲି କିଛି ଦେଲେନି ତ ରିପ୍ଲାଇ।
ଆ ମୁଁ ଟିକେ ନେଟ ଟା ଅଫ କରିଦେଇଥିଲ ତ ନା ବସିନୁ କାମ କରୁଛି କିନ୍ତୁ କଥା ହେଇପା ଆଉ ଏଇ ଯୋଉ ଘର ଫର ଖରିକି ସାରିଲିଣି?
ହୁଁ ତମେ କଣ କୋଉ ଇଏରେ ଅଛ କଣ ଘର ପକ ହେଲାଣି ଖାଲି ଘର ପୋଛା ହବ କାଲି ଗୁରୁବାରେ
ମୁ
ହଁ ହଁ କାଲି ଗୁରୁ ନା ରଜରେ କଣ କୁଆଡେ ଯାଇଲ କାଇ କିଛି ନଥାଏ। ଏବେ ତ କିଛି ନଁ ଅସଂକ୍ରାନ୍ତି ଅମାବାସ୍ୟାରେ କାଲି କର ଦିଅ ଆଉଉ
ହଁ ହଁ ଶୁଭୁଛି ଶୁଭୁଛି।
ହଁ ରଜରେ କୁଆଡେ ଯାଇଥିଲ ବୁଲିବାକୁ।
ରଜରେ ଫା ଫାଷ୍ଟ ରଜ ଟା ଡିଉଟି ପଳେଇ ଆସିଥିଲୁ। ମୁଁ କହିଲି ସେକେଣ୍ଡ ରଜ ଟା ହଁ। ଶୁଭୁଛି ହ୍ୟାଲୋ।
ହଁ ହଁ ହଁ।
ମୁଁ କହିଲି ଫା ମାଉସି ସାଢେ ଟିକେ ନେଟୱା ପୋବ୍ଲେ ସି ଆଢେ ଟିକେ ନେଟୱାର୍କ ପ୍ରୋବ୍ଲେ ଥିବ ସେଇଥିାଇଁଶୁଭୁନି ଭସେ
ହଁ ହଁଁ ଏଇ ଛାତ ଉପରେ ବି ପାଉନି ଟାୱର।
ହୁଁ ହୁଁ।
ହୁଁ କଥା ଟା କଟିଏ ମୁଁ କହିଲ ଫାଷ୍ଟ ରଜ ପଳେଇ ଆସିଥିଲ ଡିୟୁଟି ପଳେଇ ଆସିଥିଲୁ।
ହୁଁ।
ତାପରେ ଏଇ ସେକେଣ୍ଡ ମଝିରେ ମଝି ରଜ ଆଉ ଦି ଦିନି ଡିୟୁଟି ଆସିନୁ। ମଜି ରଜ ରେ ଟିକେ ଯୋକଳି ସରବର ବୁଲିବାକୁ ପଳେଇଥିଲୁ ତାପରେ ଲାଷ୍ଟ ଯୋଉଟା ଏଇ ଯୋଉ ହ୍ରଦଗୁଡ଼ା ନୁହଁ କେଉଁଝର ଆଡେ
ହଁ
ହଁ ସେଆଡକୁ ଟିକେ ବୁଲିବାକୁ ପଳେଇଥିଲୁ।
ହଁ ଏଇ ଯୋଉ ରାମ ରଜା ଯାଇଥିଲ।
ହଁ ମଝି ରଜ ଦିନ ପଳେଇଥିଲୁ।
ହଁ ସେପଟେ ତ ଆମ ଏରିଆ।
ହଁ ସେପଟେ ହେଇଥିଲା ଆଉ ଲୋକ ହେଇ ଥିଲେ ପ୍ରବଳ ଲୋକ ସବୁ ବର୍ଷ ବୋହୁତ ଲୋକ ହେ଼ଟି।
ଆମ ରଜରେ ତିନି ତିନି ଦିନ ଆଗ ପ୍ରବଳ ଲୋକ ପା।
ହୁଁ ଏ ଜାଗା ଟା ଯଦି ଆଉ ଟିକେ ବାଗେଇ ଦିଅନ୍ତେ।
ସେଠି ଜାଗା ନାହିଁ ଜାଗା ହିଁ ନାହିଁ ସେଠି ମାନେ
ନାହିଁ ଆଉ ମାନେ ବୁଲା ବୁଲି ପାଇଁ ନାହିଁ। ସେଇ ଯୋଉ ଝରଣା ସେ ଯୋଉ ପାହାଡ ଟା ନା କଣ ସେ ଯୋଉ ଏତିକି ଯା ନହେଲେ ଆଉ ନାଇଁ।
ହଁ। ହାଲୋ।
ଆଉ ଟିକେ ଯଦି ସେପଟେ ଟିକେ ଜାଗା ଥାନ୍ତା ଆଉ ଟିକେ ଭଲ ହେଇଥାନ୍ତା।
ହଁ ଆସ ତାପରେ ସେଇ ଠାକୁରଙ୍କ ଅଲଗା ଜାଗା ଆଉ ଯାଇପାରିବେ କି ସେଟା ରା
ନା ବା ସେଇଥିପାଇଁ ତମର ଗାଁ ଇଏଟା ତ ପୁରା ଗାଁ ଟା ଟୋଟାଲ ଗାଁ ରାସ୍ତା ଯୋଉ ସାଇଟ ରେ ସେଇଠି।
ହଁ ରାସ୍ତାଟା ପା।
ହଁ ଆଉ ଟିକେ ଯଦି ମାନେ କଣ କହିଲେ
ଆମ ସେପଟେ ବ୍ରିଜ୍ ଟା ହେଇଚି ଆଗେ ଯୋଉ ବ
ଯୋଉ ପୁରୁଣା ବ୍ରିଜ୍ ଟା।
ହଁ। ପୁରୁଣା ବ୍ରିଜ୍ ଟା ଏବେ ନୂଆ ଟା ହେଇଗଲା ପୁରୁଣାଟା ରେ ଲୋକ ଏତେ ନାହାନ୍ତି ନହେଲେ ଏଇ ଯୋଉ ରଜ ସମୟରେ ଲୋକ ଯିବା ଆସିବା ହୁଅନ୍ତେ ପୁରା ଆହୁରି ବନ୍ଦ ହେଇଯାନ୍ତା ରାସ୍ତା। ନୂଆ ବ୍ରିଜ୍ ହେଇଯାଇଛି କେତେ ଲୋକ ସେ ଆଗୁରୁ ଯାଇନଥିଲ ହଁ ଆଗୁରୁ ଯାଇନଥିଲ? ଆଗୁରୁ ଯାଇନଥିଲ?
ହଁ ମୁଁ ଯାଇଚି ଏ ସମୁଦାୟୀ ଦିଥର ହେଇ ମୁଁ ଗଲି ଏଇଟା ପାଖରେ କିନ୍ତୁ ମୁଁ କେବେ ଦେଖ ଦେଖିନଥିଲି ଯାଇଥିଲି ଆଉ ଏଇଥରିଆ ଯାଇଛି ଯାଇନି ଏତେ। ବହୁତ ଲୋକ ହୁଅନ୍ତି ଏଠି।
ହଁ ସେ ତ ଆଉ ଯାଉନୁ। ଆଉ ଏଇ ଖରା ହଁ ଖରା ଟା ବି ଏ ବର୍ଷ ହେଲା ରଜରେ ଯେ ପ୍ରବଳ।
ହଁ ବହୁତ୍ ଖରା ହଉଚି। ଆଜି ଆହୁରି ଟିକେ ଭଲ ପାଗ ଆଜି ଏତେ ଗରମ ଲାଗୁନି
ହୁଁ ଉଁ ପ୍ରବଳ ଗରମ ହଉଚି ଗୁଳୁଗୁଳି ଖରା ବି
ଆମେ ତ ହଁ ଆମେ ଯୋଉ ଗଲୁ ଏ ଯୋଉ କେଉଁଝର ଯାଇଥିଲୁ ଅଧାରୁ ବା ବର୍ଷା ହେଲା ଆମେ ଯୋଉ ହଇରାଣ ହେଇଚୁ ଗୋଟେ ଗ ଗଛ ପାଖରେ ଠିଆ ହେଲୁ ସେ ପୁରା ଅଧା ଓଦା ହେଇଯାଇଥିଲୁ ଗଲା ବେଳକୁ ଯାହାହଉ ଛାଡ଼ିଗଲା। ଯାଇଥିଲୁ ଆମେ ଭା ଆମେ ଭଉଣୀର ସିଏ ଯାଇ ଥିଲୁ ଘରେ ଯାଇଥିଲୁ ସମସ୍ତେ ଭାଇହେରିଆ ଆମେ ଛଅ ଜଣ ଛଅ ସାତ ଜଣ ଭଳିଆ ଯାଇଥିଲୁ।
କେତେ ଜଣ?
ଗୋଟେ ଜାଗା ଛଅ ସାତ ଜଣ ଭଳିଆ ଯାଇଥିଲୁ ଆମ ଘରେ ଯାଇଥିଲୁ।
ହୁଁ ସେଠି ଭଲ ଲାଗିଲା ହଁ ହଁ।
ହୁଁ।
ଆଉ କଣ ପିଠା ହେଇଥିଲା ଘରେ ରଜରେ?
ହଁ ପୋଡ ପିଠା ହେଇଥିଲା ସିଝା ପିଠା ଚକୁଳି ପିଠା ମା ସବୁ କରିଥିଲା ସେ।
ରଜରେ ତ ମେନ୍ ପିଠା। ଆଉ।
ଆଁ ମ୍ୟାଡାମ କହୁଥିଲେ ପିଠା ଆଣିବେ ବୋଲି ଆଣିଲେନି। ଆମେ ଅନେଇକିଥିଲୁ ସେ କେ କେତେବେଳେ ପିଠା ଆଣିକି ଦେବେ ଆଉ କହିଥିଲେ ମସଲା ପାମ୍ପଡ ବି କରିକି ଆଣିଦେବେ ହେଲେ ଦେଲେନି।
କି କିଏ?
ଆମ ଏଇଠି ଯୋଉ ମ୍ୟାଡାମ ଅଛନ୍ତି ଆପଣଙ୍କ ଝିଆରି।
କଣ ଅସୁବିଧା ହେଇଥିବ ସେ ପଳେଇଥିଲା।
ହଁ କହିଲେ କହିଲେ ମସଲା ପା ହଁ ପଳିଲି ଟିକେ ରହିକି କଣ କରିଥାଆନ୍ତି ଟିକେ ମଝିରେ ବୁଲି ଆସିଲେ ଟିକେ ଆଉ।
ଯାହା ହେଲେ ଗାଁକୁ ନ ଗଲେ ଝିଅ ମାନେ ହିଁଁ ହଁ ଝିଅଙ୍କର ଗାଁରେ ରଜ ଯେତେ ଯୋଉଠି ଥିଲେ ବି ହଁ ଯେ ଯେତେ ଯୁଆଡେ ଥିଲେ ବି ଗାଁକୁ ଯିବାକୁ ଖୁସି ଲାଗିବ। ବେଶୀ ଗାଁ ରେ ରଜ ନା ଏ କଣ ଏଇ ବଜାରରେ ରଜ ବଜାର ସହରରେ।
ବଜାରରେ କିଛି ନାହିଁ ଖାଲି ଗାଡି ଦେଖିବୁ ଯାହା ସେଇଡାକୁ ଦେଖି ଦେଖି ସବୁଦିନ ବୋରିଂ।
ଆଗ ଭଳିଆ ରଜ ନାହିଁ ଦୋଳି ନାହିଁ କିଛି ନାହିଁ।
ହଁ ହଁ।
ଆଗେ ରଜ ହେଲେ କି ଖୁସି। ଆଉ ଅଛି ନା ଛୁଆ ତ ଖାଲି ମୋବାଇଲ ଧରିକି ଇଏ ହେଲେ। ଖାଲି ରିଲସ୍ ଫଟୋ ତାଙ୍କର ରଜ ମାନ ଏଇଆ। ମାନେ ଫଙ୍କସନ କଣ ହେଲେ ଏଇଆ। ହେଇପା ଆମର ଗୋଟେ ଛାତ ଉପରେ ଏଠି ରିଲ୍ସ କରୁଛି। ଝିଅ ଦଶମ ପରୀକ୍ଷା ଦବ। ପାଠର ନା ନାହିଁ। ତମ ଗାଁ ର ଛୁଆ ତା ପାଖରେ ତମ ଗାଁ ଘର ପାଖରେ କିଏ ପଢୁଥିଲେ ତା ସାଙ୍ଗରେ।
କଣ କହିଲେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମାଉସି ଶୁଭୁଛି ଆପଣଙ୍କୁ? ହ୍ୟାଲୋ। ହ୍ୟାଲୋ।